ହାଲୋ ନମସ୍କାର ସାର୍। ଆଉ କେମିତି ଅଛନ୍ତି ସାର୍?
ବିକିରେ ଗୋଟେ ରକା ପଷିଯାଇଛି। ଉଠି। ହଁ ହାଲୋ।
ହଁ ସାର୍ କେମିତି ଅଛନ୍ତି?
ମୁଁ କହିଲି ବେକେରେ ଗୋଟେ ରକା ପଶିଯାଇଚି। କିଛି ବି ହଉନି ହୁଁ। ଆପଣ?
ମୁଁ ତ ଏବେ ବସିଛି।
ଖାଇବା ସରିଲାଣି।
ହଁ ଖିଆପିଆ ସବୁ ସରିଲାଣି ଆପଣଙ୍କର?
ହଁ ସରି ଗଲାଣି।
ଆଉ ଆଜି ଆଜି ଆମର ହେଇଥିଲା ପଖାଳ ଭଜା ଆଉ ଏସ୍ ମାନେ ଟିକେ ମନ ହଉଥିଲା ସେଇ ଲାଉ ତରକାରୀ ଖାଇବା ପାଇଁ କିନ୍ତୁ ତରକାରୀ ହେଲାନି ଭଜା ହେଇଥିଲା। ଆଉ। ମଟର ପୋଡ଼ା।
ହୁଁ ବା ଏତେ ଏତେ ଆଇଟମ୍ କିଏ ଆପଣ କରିଥିଲେ।
ସମସ୍ତେ ମିଶିକି କରନ୍ତି ମୁଁ ଏକୁଟିଆ ନୁହେଁ।
ଓହୋ।
ମାନେ ଯେମିତି ଗରମ ହଉଚି ନା ସାର୍ ତ ଟିକେ ଦହି ପଖାଳ ହେଲେ ଟିକେ ଭଲ ହବ। କାହିଁକି ଗରମ ପଖାଳ ତ ଖାଇ ହଉନି ତ କାଲି ଟିକେ ଏକ୍ସଟ୍ରା ରାତିରେ କରାହେଇଥିଲା ମାନେ ରାତିରେ କରାହେଇ। ଥିଲା ପଖାଳ ଟା ତ ସେଇଟାକୁ ଇ ଦହି ଦେଇକି ଟିକେ ଆଉ କାହିଁକି ଆଜି ତ ଲୋକ ଘରେ ବି ଏତେ ନାହାନ୍ତି ସମସ୍ତେ ବାହାରେ ବାହାରେ ଯାଇଛନ୍ତି କାମରେ ତ ସେଥିପାଇଁ ମାନେ ଆମ ତିନି ଜଣଙ୍କ ପାଇଁ ହେଇଗଲା।
ହୁଁ
ସେଇଟା
ସବୁଦିନ ଗାଧୁଆ ଏ ଏଇ ଟାଇମ ରେ ହିଁ ଖାଏ ପଖାଳ ଖାଏ। ହଁହି ଦହି ଦହି କିଣି ନେଇ ଆସେ। ଖରେ ଖାଇଦେ
ହଁ ସେଇ ଜିନିଷ ଟା ବହୁତ ଭଲ ନା ଆମ ହେଲ୍ଥ ପାଇଁ ବି ବହୁତ ଭଲ ଆମ ଦେହ ପାଇଁ ଆମ ହଁ ଖାଇବା କଥା ତା ସେଇ ଦିନ ଟା ଭଲ ଆଉ ମାନେ ଭିଟାମନ୍ ଅଛି ସେଠରେ ଆପଣ ମାନେ ଦେହ ପାଇଁ ବି ବହୁତ ବହୁତ ଭଲ ଆମ ସ୍କିନ୍ ପାଇଁ ବି ବହୁତ ଭଲ ଦହିଟା ସେଥିପାଇଁ ଖାଇବା ଉଚିତ ସେଗୁଡା
ଆଜିକାଲି ତ ଘରେ ଆଉ କେ ଗାଈ ଫାଇ ରଖୁନାହାନ୍ତି। ଯେ ହଁ ଯାହା ଯେମିତି ଯେତିକି ରଖୁଛନ୍ତି ସେଇଟା ବି ଦିନ ଦିନରେ ଧୀରେ ଧୀରେ ରେଟ୍ ବି ବଢିଗଲାଣି
ଆ ମ ଘୋରେ ଗାଇ ଥିଲା ଜାଣିଛନ୍ତି। ଆମ ଘରେ ଗାଈ ଥିଲା। କିନ୍ତୁ ସେ ଜଣେ କେମିତି ହେଲା ମୁ କହିପାରିବିନି ଦିନେ ଏଇ ଆମର ଦୁର୍ଗା ପୂଜା ପରେ ମାନେ ଦ ଦୁଇ ବର୍ଷ ପରେ ଦୁର୍ଗା ପୂଜା ପରେ ଗାଈ ଟାକୁ ଯମି ଟ ପୂଜା ହୁନ ଦୀପାବଳିର ଆ ଯ ହୁଏ ତ ସେଇ ସମୟରେ ହିଁ ଆମର ଗାଈ ଟାକୁ କିଏ ନେଇକି ପଳେଇଲା ମାନେ ହ ଦିନ ଖଣ୍ଡେ ଆସି ିଲାନି ସିଏ ନହେଲେ ଅ ସକାଳେ ସିଏ ତାର ମାନେ ଖିଆପିଆ ସରିକି ସିଏ ଯାଉଛି ଚରିବା ପାଇଁ ଚରୁଛି ଏପଟେ ସେପଟେ ଯାହାବି ଆଉ ସିଏ ନିଜେ ହି ସନ୍ଧ୍ୟା ହଉ ହଉ ସି ମାନେ ବେଳେ ବୁଡି ଆଗରୁ ସିଏ ଆସିଯାଉଛି ଘରକୁ କିନ୍ତୁ ସିଏ ସେଦିନ ଆସିଲାନି ତ ଆମେ ଭାବିଲୁ କି କୌଣସି ଜାଗାରେ ଶୋଇଥିବ ନହେଲେ କିଛି ଏମିତି ତ ଫ ଆଉ ଫରେ ଆଉ ଦିନ ଦେଖିଲ ତ ସେ ସନ୍ଧ୍ୟାବେଳେ ଯେତେବେଳେ ସେ ଆସିଲାନି ତ ଆମେ ଯାଇକି ଦେଖିଲୁ ମାନେ ଖୋଜିଲୁ ପୁରା ସବୁ ଜାଗାରେ ଖୋଜିଲୁ ତା ରସି ଟା ଯୋଉ ବେକରେ ଥାଏ ନା ତ ସେଇ ଏ ଆଉ ଗୋଟେ ଇଏ କଣ କହନ୍ତି ତା ବାନ୍ଧିବା ରଶି ଟା ଅ ସେ ହଁ ସେ ସେଇ ଜିନିଷ ଟା ତାକୁ ନେଇକି ପୁରା ଖୋଜା ହେଲା କିନ୍ତୁ ପାଇଲୁ ନାହିଁ ତାପରେ ମାନେ ବହୁତ ଏପଟେ ସେପଟେ ଦେଖିଲୁ ବି ଫଟୋଟା କି ଦେଖନ୍ତୁ ନା ଏ ଗାଈ ଟା ଦେଖିଛନ୍ତି କି ବହୁତ ବଡ ଥିଲା ନା ଗାଈ। ସେ କଣ କହନ୍ତି ଆମର। ଦେଶୀ ଗାଈ ଥିଲା ଆଉ ତା ଛୁଆ ବି ହେଇଥିଲା ଅକ୍ଟୋବର ମାସ ନାଇଁ ନାଇଁ ଜର୍ସି ଟ ନୁ ଆ ମାନେ କୁ କଣ କେମିତି କହିବି ସେ ଦେଶୀ ଦେଶୀ ଗାଈ କଣ କେମିତି କୁହନ୍ତି ସେଇଟା ହଁ ସେଇଟା। ବହୁତ ଭଲ ବି ଥିଲା ବହୁତ। ବଡ ଥିଲା ମାନେ ବହୁତ ମାନେ ଦେଖିବାରେ ବହୁତ ବଡ ଗାଈଟା। ହଁ ସମ୍ଭାଳି ହଉନଥିଲା ଯେ ପର୍ଯ୍ୟନ୍ତ ମାନେ ଆପଣ ତିନି ଚାରି ଜଣ ସମ୍ଭାଳିବେନି ତ ଶ ସୋମାଳି କରିନଥିଲେ ତାକୁ
ଆମ ଘରେ ଘରେ ଗାଁ ରେ ଗୋଟେ ଗାଈର ଅଛନ୍ତି ଯେ ତାର। ଖିଚନ୍ତି ହଁ ଏମିତି ଗାଈ ତ ଗୋମାତା ନା।
ହ ଆଉ ତା ଛୁଆ ଟା ବି ତା ଛୁଆ ଟା ବି ମାନେ ତିନିଟା ଛୁଆ ସେ ଦେଇ ଥିଲା ଅ ତିନିଟା ପୁଅ ଛୁଆ। ଥିଲା ତାର ତାପରେ ଗୋଟେ ଝିଅ ଛୁଆ ହେଲା। ସେଇ ଅକ୍ଟୋବର ମାସରେ। ତାପରେ ସେ ଛୁଆ ହେଇ ସାରିଲା ପରେ ହିଁ ସେି ତାକୁ କିଏ ନେଇକି ପଡେଇଲା କିନ୍ତୁ ଆମେ ମାନେ ତାପରେ ଡାଉଟ ଲାଗିଲା ଆମକୁ ଟିକେ ସନ୍ଦେହ ହଉଛି କି ୟା ତ ସେମାନେ ଚୋରି କରିକି ମାନେ ଅଲଗା ଜାଗାକୁ ବିକ୍ରି କରିଦେଇଥିଲେ କାହିଁକି ଏତେ ବଡ ଗାୟିକା ଥିଲା। ଦେଖିକି ଗୋଟେ ଲ ମୁଁ ବି ହେଇଯାଏ ନା ଆଉ କିଏ କରିବ ସେଇ ମାନେ। ସିଏ ତାର ବ୍ୟବହାର କରୁଛନ୍ତି।
ବପାର ହଁ ସେ ନେଇକି ପଳେଇଥିବେ ଆଉ କଣ କହିହବ?
ସେଇଠି ତେ ଆମକୁ ଲାଗିଲା ନହେଲେ ସିଏ ତାର ଅ ବାସ୍ନାରେ ହିଁ ସେ ପଳେଇ ଆସିବ ନା ଘରକୁ ସେ ଆଜି ପର୍ଯ୍ୟନ୍ତ ମାନେ କେବେ ଏମିତି କରିନି ତ ଅଚାନକ ଆପଣ ଏମତି ଦେଖିବେ ହେଲେ ତ ଡର ବି ତ ଲାଗିବ ନା କିନ୍ତୁ ଯିଏ ନେଇଛି ସିଏ ତ ପାପ ର ହତାର କଣନ୍ତି ନଜିବୋ ହତି ଗାଈ କେ ଶହେ ଶହେ ଗୁଣ ଆପଣଙ୍କ ପରିଣାମ ଭୋଗିବାକୁ ପଡିବ ତ ତ ସେଇ ଜିନିଷ ଟା ଯିଏ କରିଛି ସିଏ ତ ନର୍କରେ ବି ତାର ଜାଗା ନାହିଁ। କୁହନ୍ତି ନାହିୟମରାଜ ପୋଖଡ଼ି କରନ୍ତି ତାକୁ ସେଇଟା ହିଁ ହବ ତାର
ହଁ ମୁଁ ଗୋଟେ ରଖିଛି ହୁଁ ମୁଁ ଗୋଟେ କୁ ମୁଁ ଗୋଟେ କୁକୁର ରଖିଛି ହ ତାକୁ କୋଧ ଟିକେ ପାଞ୍ଚଛ ମଣ୍ଟ ପଟ ସେପଟ ହେଇଯାଉଛି। ବାପଟି ବାପ ପାଟି କରନ୍ତି ମୁଁ ଗୋଟେ ଯିବଟା ର ଖାଇବା ପିଇବାକୁ ଦିଅ ନା ହ ନା ଗୋଟେ ଯଉ ପିଲା କୁକୁରଣଁ ସେଇ ପ୍ରଉ୍ ରଖିଛି।
ଆଚ୍ଛା ଆଚ୍ଛା ଭଲ ଲାଗୁଥିବ। ତା ସାଙ୍ଗରେ ଖେଳିବା
ହଁଁ ହଁ ଗଲେ ମାନେ ପାଖକୁ ଛାଡିବନ ଟୋଟାଲ ଆଉ
ହୁଁ ଉ ହୁଁ ହୁଁ ଭଲ ବି ଲାଗେ ସେଇଭଳିଆ
କି ମୋ ରୁମ ରେ, ଗୋଟେ ସାଇଡ ରେ ସେ ସେପଟ ରାଇଟ ସାଇଡ ରେ ସେ ଶୋଇବ ଆଉ ଗୋଟା ରୁମ ରେ
ହୁଁ
ମୋ-ମୋ ଛଡା ଆଉ ଯିଏ ସୋ ଶୋଇଲା ସେ ରୁମ ରେ ତାକୁ ତାକୁ ସୁ ସେ ଦବନି
ସେ ଭଗେଇବ ତାକୁ ହଁ ଯାହା ତୁ ଏଇଠୁ ପଳା ଆମ ପ୍ରାଇଭେସିରେ ତୁ କାହିଁକି ଡିଷ୍ଟଟର୍ବ କରୁଚୁ?
ହିଁ ହିଁ ହିଁ ଇ ଇ ଇ ସିଏ ସେମିତିଆ ମୋ ଭାଇ ଜଣେ ଆଜି ଶୋଇଥିଲେ ମୁଁ ଉ ଉ ଯାଇଥିଲି ଗୋଟେ ଜାଗାକୁ ଉ ସିଏ ଆସିଥିଲେ। ସିଏ ସେଠୁ ଶୋଇଛନ୍ତି ସେ ରୁମରେ, ରାତି ଏଗାର ଟା ବାରଟା ହେଇଛି ଭୁକିଲା ଆଉ ସୁଆଇ ଦେଲାନି ସେ ସେଠୁ ଆଉ ଗୋଟା ରୁମ କୁ ପଳେଇଗଲେ।
ମାନେ ଆମକୁ ସେମାନଙ୍କର ବୋହୁତ ମାନେ ଯତ୍ନ ନବାର ଅଛି। ଏଇଠି ଗୋଟେ ଛୁଆ ଗୋଟ ଗୋଟେ ମଣିଷର ଯେମିତି ଯତ୍ନ ଥାଏ ଅ ମାନେ ବିଶେଷ ସିଏ ଲୁଗାପଟା ପିନ୍ଧିବନି କିନ୍ତୁ ତାର ଖିଆ ପିଆ ହେଲା। ତାର ଔଷଧ ହେଲା ତାର ଇନଜେସନ ହେଲା ସବୁ ଜିଣିଷ ଟା ହୁଁ କାହିଁକି ହଁ ସିଏ ବି ଗୋଟେ ଛୁଆଟା ଆ ସିଏ ବି ବଡ ହଉଛି ସେଇଟା କହିଲି ନା ତାର ଲୁଗାପଟାରେ ଖର୍ଚ ନାଇ କିନ୍ତୁ ତାକୁ ଯୋଉ ଆମେ ଔଷଧ ଦଉଛୁ ତାର ଖିଆ ପିଆ ସବୁ ଜିଣିଷ କୁ ଆମକୁ ଦେଖିବାର ଅଛି। ଦେହ ବି ଖରାପ ହେଇଯାଏ। ସେ ଖାଇ ଖାଏନି ଇ ରୁଷିକି ବସିଥିବ। ସେ ତାକୁ ଡାକ ଡାକିବ ଗେଲ କରିବ ଯେପର୍ଯ୍ୟନ୍ତ ନାଇଁ ସେ ଯେ ପର୍ଯ୍ୟନ୍ତ ସେ ଖାଇବନି ସେମିତି ହୁଏ। ସେମାନଙ୍କୁ
ସେମାନଙ୍କ ଘ୍ରାଣା ଶକ୍ତି ଜବର ନା ଏବେ ବିଶ୍ଵାସ କରିବେନି ଏ ରିସେଣ୍ଟେ, ଆମ ଘର ପାଖେରେ। ଏ ଏ ସାଇଟ ରେ ଗଛ ଗଛ ଗଛ ଅଛି ଇ ତ ଦିଇଟା ଗୋଟେ ସାପ ପ ଦିଇ ତିନି ଟା ଖଣ୍ଡ ଭଗେଇଲାଣି ଗୋଟେ ଏମତି ଜାଳ ଟାଇପ ର ହେଲା ମୋ ବୋଉ ଜ ଅ ଯାଇଚନ୍ତି। ସେଇଟା ଏମତି ବାହାର କଲା ବେଳକୁ ଓ ଇଏ ଭୋକିଲା କି କଣ ଭକୁଛି ଏମତି ସେ ସେ ଜାଳନ୍ତି ଟେକି ଦେଲା ବେଳକୁ କୁ ଗୋଟେ ବଡ ସାପ ବାହାରିଲା।
ଦେଖିଵେ ସାର୍ କାହିଁକି ଏବେ ସେଇ ସବୁୁର ମାନେ ଗରମ ଯେମିତି ହଉଛି ନା ତ ଏ ସବୁ ବାହାରୁଛନ୍ତି ତ ଆପଣ ଟିକେ ଧ୍ୟାନ ଦେବେ କାହିଁକି ଏଇସବୁ ବାହାରିବାଟା ଆଉ ମାନେ କେତେବେଳେ କଣ? ମାନେ ଇଏ ହେଇଯିବ କିଛି ଜଣା ପଡିବନି ନା। ତାକୁ ବି ଡ଼ର ଅଛି ନା ସେଇ ଜିନିଷ ଟା ଅବଶ୍ୟ ଭୁକୁଛି ସେଇ ଜାଗାରେ ଯଦି କେହିିଁ ନଥିବେ ହେଲେ ସେ ତ ଡାକୁଛି କି ଆସୁ ତ ଆସ ବୋଲି। ବାଇଚାନ୍ସ ଯଦି ଏମିତି ହଁ କେହି ନଥିବେ ଯଦି ତ ତାକୁ ବି ଅସୁବିଧା ହବ। ହବ ନା ସେଇ ଜଣେ ସାର୍ ଆଉ କାହିଁକି ସେମାନେ ତ ନିଜର ରକ୍ଷା କରିବେ ନା ସାପ ମାନେ କଣ ଭାବନ୍ତି କି ଇଏ ମତେ ମାନେ କଷ୍ଟ ଦବନି ବୋଲି ସିଏ। ଭାବୁଛି କି ଇଏ ମତେ ଦେଖ ଖିଲା ମାନେ ସି ମତେ ମାରିବୁ ଆଉ ତାଠୁ ହଁ ମୁଁ ତାକୁ। କୁ ମାରୀ ଦିଏ। ସେଇ ଜିନିଷଟା ହେଇଯାଉଛି ସେମାନଙ୍କର। ଯେ ହତ ନା ହେଲେ ବି ତାଙ୍କ ନାଁ ହିଁ ସାପ କାହିଁକି ରଖିବ। କାଇଁ ସେମାନେ ଯେ ଆଜ ମାନେ ଯିଆଡୁ ବି ସେମାନେ ଆମକୁ କଣ କହିବେ।
ମାନେ ସେମାନେ ଥୋଡ଼ି ନା ଜାଣିଛନ୍ତି ଆମେ ମାରିବୁ। କି ତାଙ୍କୁ।
ରକ୍ଷା କରିବୁ ବହୁତ ଲୋକ ସାପ ପକୁ ଭୋଗେଇ ଦିଅନ୍ତି। କିନ୍ତୁ ବହୁତ ଲୋକ ମାରନ୍ତି କାହିଁକି ହଁ କାହିଁକି ସେମାନେ ଜାଣିଛନ୍ତି କି ଇଏ ଆଜି ନହେଲେ କାଲି ଆମକୁ ତ ଇଏ ମାନେ କଷ୍ଟ ଦବ ଏ ଆମକୁ ମାରିବ ହିଁ ମାରିବା। ସେଇ ଜଣ ଛୋଟା ଆପଣ କେବେ ମାରିଛନ୍ତି କି ସାପ ଫାପ।
ହଁ ମୁଁ ଥରେ ଖନଡେ ମାରିଥିଲି।
ଆଚ୍ଛା ଆଚଛା।
ଥରେ ଜଣେ ମାରିଛି କଣ କି ଏମତି ଏମିତି ପୋଖରୀରେ ମୁଁ ବୁଲୁଥିଲି ମାଛ ଆମର ଛଡା ହେଇଗଲା। ପୋଖରୀରେ ମାଛ ଆମର ଚାଷ ହୁଏତ। ମୁଁ ଏମିତି ଯାଇଥିଲି ବୁଲୁଥିଲି ଦେଖୁଥିଲି କଣ କେମତି କିେ ଚାଷ କରୁଛନ୍ତି ନା ଲୋକମାନୋନ ଯାଇଥିଲେି ସେ କନା ସାଇଡରେ ଗୋଟେ ସାପଟା ତେ ଶୋଇଥିଲା ମୁଁ ଡରିଗଲି ମୁଁ କହିଁଲି। କି ସାପ କଣ କକାଙ୍କୁ ଡାକିଲେ କକା ସଠୁ ଯେମିତି ଗଲେ ଦେଖିଲେ କହିଲେ ନାଇଁ ଏଇଟା ବାଡେଇଦବା ଇ ଇଏ ସାପ ଟା ମାରି ଦିଅନ୍ତି ସାପ ମାରିଲେ ମାନେ। ଥରେ ମାରିଲା ମାନେ ମରିଯିବ ଉଣେଇଶ ମୁଁ ବି ସେଇଠି ଥରେ ବାଡ଼େଇଥିଲି ଆଉ କେେ ଆଉ କେତି ବା କରରେନ ସପ ଭଗେଇଦିଏ ଏମିତି କଣ ବାଡେଇବ ଛୁଆ ଗୁଡା କିନ୍ତୁଟେ
ହଁ ମ ମାରିବା କଥା ନ କ ମାନେ ଜୀବ ହତ୍ୟା ଟାକୁ ଗୋଟେ ଭଲ ଲାଗନି ସେଟା ମନ ଭିତରେ ଧାରଣା। ଗଳାାସେବୁ
ହଁ ସେଇଟା।
ହଁ କିନ୍ତୁ ଆମ କଣ କରିବା ଆମ ଆମକୁ କୁ ରକ୍ଷା କରିବା ପାଇଁ ତ ତ ସେ ୟ ଅଛି।
ହ ଆମକୁ ତ ନିଜକୁ ରକ୍ଷା କରିବାକୁ ପଡିବ ନା ହଁ ତ ତାକୁ ମାରିବାକୁ ପଡିବ।
କଣ ତାହେଲେ ଟିକେ ରେଷ୍ଟ କରନ୍ତୁ ଆ କଥାବାର୍ତ୍ତା ହେବା ରଖୁଛି ନମସ୍କାର ଆ୍ଞା।